ହ୍ୟାଲୋ।
ଗର୍।
ହ୍ୟାଲୋ ହ୍ୟାଲୋ ସାଙ୍ଗ ଶୁଣିପାରୁଛ।
ଆପଣ ଟିକେ ଉପଯାକ୍ତ ସ୍ଥାନ କୁ ଗଲେ। ଆମେ ଭଲ ଭାବରେ କଥା ହେଇ ପାରିଥାନ୍ତେ। ଆଜ୍ଞା ଶୁଭାଗଲା। ଆଉ ସାଙ୍ଗ କଣ ଖବର କଣ?
ହଁ ଶୁଭୁଚି ଶୁଭୁଚି।
ହଁ।
ଆଉ କଣ କରୁଥିଲେ?
ଆଜ୍ଞା ବର୍ତ୍ତମାନ ବସିଥିଲି ଆଉ। ଟିକେ ସଡ଼କ ସୁରକ୍ଷା ବିଷୟରେ ଟିକେ ଚିନ୍ତା କରୁଥିଲି ତ ଆପଣଙ୍କୁ ଫୋନ୍ କଲି ଆଉ।
ଓହୋ ଚିନ୍ତା କରି କଣ ଚିତ୍ର ଟିକେ କରିଲେ କି?
ମୋରାଇ
ସଡ଼କ ସୁରକ୍ଷା ବିଷୟରେ କିଛି।
ଆଜ୍ଞା ଆଜ୍ଞା ନିହାତି ନିହାତି ମୁଁ ଯୋଉ କହୁଥିଲି ଯେ ଜଳସ୍ ହଁ ସଡ଼କ ସୁରକ୍ଷା ବିଷ ବିଷୟରେ ଟିକେ କଥା ହେବା ବୋଲି କହୁଥିଲି ଆପଣଙ୍କୁ।
ଅ ନିଶ୍ଚିତ ଭାବରେ ଆପଣ ସଡକ ସୁରକ୍ଷା ବିଷୟରେ କିଛି ସଚେତନତା ମୋକ ଅ ଚିତ୍ର ଆଙ୍କିଛନ୍ତି କି?
। ଚିତ୍ର ତ ନିହାତି ଆଜ୍ଞା ଚିତ୍ର ବି ଆଙ୍କିଛି ପୁଣି ଆଉ। ଆଉ କିଛି। ରଚନାତ୍ମକ ଭିତରେ ଆଉ କିଛି ଗାଁ ଗାଁ ସ ଚେତନ ସେ କମିଟି ଆଉ ମିଟିଂ ମଧ୍ୟ କରାଯାଇକି ଯୋଗ କରାଯାଉଛି ସେ ସବୁ ହଉଛି।
ହଁ ହଁ ଆଉ ଆମର ଯୁବବର୍ଗ ମାନଙ୍କୁ ଅ ଏକଜୁଟ କରି ଆଜ୍ଞା। ଯୁବ ବର୍ଗ ମାନଙ୍କୁ ଏକଜୁଟ କରିକି ଏକ ସ୍ଥାନରେ ସେମାନଙ୍କ ସହ ଆଲୋଚନା ବିଚାର ପରାମର୍ଶ କଲେ ଆଉ ଟିକେ ଭଲ ସୁଫଳ ମିଳି ପାରିଥାନ୍ତା।
ନିହାତି ଆଜ୍ଞା ନିହାତି ଯୋଉ ଏବେର ବର୍ତ୍ତମାନ ଯୁଗର ଯୋଉ ପିଲାମାନେ ଯୋଉ ଏତେ ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି ସେଟା ଆଉ ପୁଣି କେତେ ବିପଦ ପୂର୍ଣ୍ଣ । ପଦ ପୂର୍ଣ୍ଣରେ ଯାଉଛନ୍ତି ଯାଉଛନ୍ତି ତଥାପି ଆଉ ଲୋକମାନଙ୍କ ସାମ୍ନାରେ ଯୋଉ ଅ ଲୋକମାନଙ୍କୁ ଯି ଉ ଆଘାତ କରୁଛନ୍ତି ତ ନିଜେ ମଧ୍ୟ ଆଉସ୍ରେ ମୁଁ ଶୁି ଲୋକଙ୍କ ଲୋକ ଟେ କହୁଛନ୍ତି ହଁ କି ନାଇଁ ଆଜ୍ଞା
ଆଜ୍ଞା ନିଶ୍ଚିତ ଭାବରେ ଏଇଟା ଆପଣ ଠିକ ଭି କହିଛନ୍ତି ଆଉ ଅ ମୁଁ ଏଇ ଅନୁଭୂତି ମଧ୍ୟ ଲାଭ କରିଛି ଥରେ ଏ ଯୋଉ ଉ ରାଇକିଆ ଅ ବସଷ୍ଟାଣ୍ଡ ନିକଟସ୍ଥ ଏକ ରାସ୍ତାରେ ଆ-ଆ-ଆ ଜଣେ
ଆଜ୍ଞା ଆଜ୍ଞା।
ଜଣେ ଯୁବକ ଆସି ଏ-ଏ-ଏ ଦ୍ରୁତ ବେଗରେ ଗାଡି ଏ ଚାଳନା କରୁଥିଲେ ସେଇ ସମୟରେ ଏକ ବୃଦ୍ଧ-ଅ ଅ-ଅ-ଅ ରାସ୍ତା ପାର କରୁଥିଲେ ସେଇ ସମୟରେ କଣ ହେଲା ନା ଏ ଯୋ-ଓ-ଓ ଯୁବକ ଯୁବକ ଏ-ଏ-ଏ ତାର ଭାରସାମ୍ୟ ହ ହରାଇ ସେଇ-ଇ-ଇ-ଇ ବୁଢା ଲୋକ ଯିଏ ଯାଉଥିଲା ତାଙ୍କୁ ଅ-ଅ-ଅ ଲଗେଇଦେଲା। ତାଙ୍କୁ ଲଗେଇଦବା ଫଳରେ ସେ-ଏ-ଏ ବୁଢା ଲୋକ ଟି ପଡିଗଲେ ତଳେ। ଉଁ ଏବଂ ତାଙ୍କର ରାସ୍ତାରେ-ଏ-ଏ ମୁଣ୍ଡ ଘଷି ହୋଇ ତାଙ୍କ କାନ ଛିଡିଗଲା। ଏଇ ପ୍ରକାର ବ୍ୟବ ଚର-ଅ-ଅ ମାନେ ଗାଡି ଚାଳନା କରୁଛନ୍ତି ଯୁବକ ମାନେ। ଆଜ୍ଞା ଆପଣ ଟିକେ ଉପଯୁକ୍ତ ସ୍ଥାନକୁ